ମୁଁ ତ
ଜୟ ଜଗନ୍ନାଥ ବନ୍ଧୁ କଣ କରୁଛନ୍ତି?
ହଁ ବନ୍ଧୁ ଜୟ ଜଗନ୍ନାଥ, ଶୁଭ ସନ୍ଧ୍ୟା ମୁଁ ଏଇ ବର୍ତମାନ ବସିଥିଲି ଆପଣଙ୍କ କଥା ମନେ ପଡିଗଲା। ଆପଣ ବୋଧଏ କୌଣସି ମନ୍ଦିର ଜାଗାରେ ଅଛନ୍ତି ବୋଧେ?
ହଁ ସେଇ ମୁଁ ଦେଖନ୍ତୁ କଣ କୁହନ୍ତୁନି କୁହନ୍ତୁନି ମୁଁ ଆସିଲି ଭାବିଲି ଶୀଘ୍ର ଯାଇକି ପୁଣି କାର୍ଯ୍ୟରେ ଲାଗିବି ହେଲେ ଦେଖିଲା ବେଳକୁ ଏଠି ଏତେ ଜୋରେ ବର୍ଷା ହେଉଛି ଯେ ମୁଁ ଯାଇ ବିି ପାରୁନାହିଁ।
ଓହୋ ତ କିନ୍ତୁ କୌଣସି ଶବ୍ଦ ତ ଆପଣଙ୍କ ପଛରେ ଆସୁନାହିଁ ତ ଆପଣ କହୁଥିଲେ ଶବ୍ଦ ଆସ। ଆପଣଙ୍କ ବୋଧେ କିଛି ଭୁଲ ଚିନ୍ତାଧାରା ହୋଇଥିବା ମତେ ଲାଗୁଛି। । ଆପଣ ଯେଉ ସବୁ ମତେ କଲ୍ ଗୁଡିକ କରିଥିଲେ ଆପଣ ତାକୁ ସମାପ୍ତ ମାରିଥିଲେ ଟି? ବସୁଇଛି।
ଆଜ୍ଞା ଆଜ୍ଞା।
କାହିଁକି ଏବେ ଯେ ଆସିନାହିଁ ତ ତ ମୁଁ ଟିକେ ଚିନ୍ତିତ ଅଛି ହବ କି ନାଇଁ ମତେ ଲାଗୁଛି କାଲି ଯେହେତୁ ଆମ ଗ୍ରାମ କାମଟି ସରିଯିବ ତ ସେଥିପାଇଁ ବୋଧ ହୁଏ ଆସୁନାହି।
ଆଜ୍ଞା ଆଜ୍ଞା ହେଇଥିବ ତାହେଲେ ତେଣୁକରି ବହୁତ ଖରାପ। ଭଲ ମନ ହିଁ ଭଲ ନାହିଁ ଆଜି। ଏତେ ପରିଶ୍ରମ କଲେ ଦେଖିଲା ବେଳକୁ ଏତେ ବ୍ୟର୍ଥରେ ଯାଉଛି ଭାରି ଭଲ ମାନେ ମନ ମରିଯାଉଛି।
ହଁ। ହଁ ହଁ ତା ବି ସତ କଥା ଆଜ୍ଞା ମୁଁ ବି ଆଜି ଲାଗି ପଡିଥିଲି କିନ୍ତୁ ହେଲା ନାହିଁ ମୋର। ସେ ତ ମୁଁ କର୍ମ କ୍ଷେତ୍ରରେ ବ୍ୟସ୍ତ ରହିଗଲି ତ ହେଲାନାଇଁ କଟିଗଲା ଆଉ କଣ ବା କରୀ ହବ?
କରିବା ଛାଡ଼ନ୍ତୁ।
ଆପଣ ଦେଖନ୍ତୁ ମୋର ଏଇ ନମ୍ବର ଟିରେ ମଧ୍ୟ ହୋଇନାହିଁ। ଶହେ ଅଶୀ ଯୋଉ କହିଥିଲେ ଆପଣ ଶହେ ଅଶୀଟା କାମ ଥିଲା ସେଇଟା ବି ହେଇନାହିଁ।
ଆଜ୍ଞା ଆଜ୍ଞା। ଆଉ ଏବେ କଣ କିଛି ଭୋଜନ କଲେ ନା କରିନାହାନ୍ତି?
ନାଇଁ କିଛି କରି ନାହିଁ ମୁଁ ଏବେ ବର୍ ଭୋଜନ ତ ମୁଁ କରିବି ଆପଣ ଟିକେ ଧାନ ରଖିବେ ମୁଁ କହିଲା ବେଳେ। କହିବେନି।
ଆଜ୍ଞା ଆଜ୍ଞା ଠିକ ଅଛି।
ଆଉ ଆପଣ କିଛି ଭୋଜନ କଲେଣି? ଆପଣ ତ ମନ୍ଦିର ବେଢାରେ ଥିଲେ ବର୍ଷା ହଉଥିଲା ସେଇଠି କିଛି ଖାଇବେ ଖାଇଥିବେ ବୋଧେ ଭୋଗ ମତେ ଲାଗୁଛି।
ହଁ ମନ୍ଦିର ବେଡା ତ କହିବାକୁ ନହେଲେ ଏଠି ମୁଁ ଆସିଥିଲି ଉଦ୍ୟାନ ଭାବିଲି ସିଙ୍ଗ ସିଙ୍ଗ ନିଜ ବ୍ୟାୟାମ ଟି ସାରିଦେବି କାହିଁ ଆଜି ଛାଡିବି। ଦେଖିଲା ବେଳକୁ ବ୍ୟାୟ ମୁ ଅଧା କରିଛି ତ ଏଠି ଜୋରେ ବର୍ଷା କାଚୁଛି ଆଉ ଯାଇ ବି ପାରୁନି ମନ୍ଦିର।
। ହଁ ହଁ ଆଉ ଆପଣ ବି କଣ କରିପାରିବେ ବର୍ଷା ଦିନ ଆପଣ ଏକ ଆଶା ନେଇକି ଯାଇଥିଲେ ଆପଣଙ୍କ କାମଟି ହେଇଗଲେ ଆପଣ ମଧ୍ୟ ପଳେଇ ଆସିବେ କିନ୍ତୁ ଆଉ କଣ ଟା ହବ ଆଉ ଆପ ଆପଣ ସେଠି ଥାଆନ୍ତୁ ବର୍ଷା ଛାଡିଲେ ଆସିବେ ଆଉ, ସେଇ ତ ଘର ପାଖରେ ଆପଣଙ୍କର ତ।
ଆଜ୍ଞା ବର୍ଷାଟି ବୋହୁତ ଅସୁବିଧା କରୁଚି ମୋର ଆଜି।
ହଁ ହଁ ବର୍ଷା ତ ଅସୁବିଧା କରୁଚି, ଆପଣ ତ ପୂର୍ବର୍ତୀ ସମୟରେ ଯେତେବେଳେ ସାଇ ମନ୍ଦ ପଟେ ରହୁଥିଲେ ତ ସେତେବେଳେ ଯିବାକୁ ଟିକେ ଅସୁବିଧା ହେଉଥିଲା, ଏବେ ଟିକେ ରୁହନ୍ତୁ ଛାଡ଼ିଗଲେ ଆପଣ ତ
ଆଜ୍ଞା ଆଜ୍ଞା, କୁ ଭୋକ ଲାଗିଲାଣି ମୁଁ କିଛି ଭୋଜନ ବି କରିକି ଆସିନଥିଲି।
ହଁ ହଁ। ହଉ ଠିକ ଅଛି ଆପଣ ସେ ବାଟରୁ କଣ ଖାଇ ଦିଅନ୍ତୁ ଆପଣଙ୍କ ପାଖରେ କିଛି ଅର୍ଥ ନିଶ୍ଚିନ୍ତ ଥିବ।
ହଁ ନଥ ତ ଅଛି, ଆଉ ଦେଖିବା କଣ ବାହାର ଜିନିଷ ତ ଖାଇବାକୁ ଆଉ ଲୋଭ ନାହିଁ।
ହଁ ହଁ ତାହା ବି ଠିକ୍ କଥା, ତଥାପି ଆପଣ ଦେଖନ୍ତୁ ବର୍ଷା ଦିନ ତ କଣ ନା କଣ ଟିକେ ଆପଣ ଖାଇବାକୁ ଇଚ୍ଛା ଥିବ। ତ ଆପଣ ଚେଷ୍ଟା କରନ୍ତୁ କଣ ବର୍ଷା ଟେ ଛାଡିଲେ ଖାଇଦେଇ ଘରକୁ ଯିବେ ନହେଲେ ଆପଣ ତ ଭୋକିଲେ ନି ନିଶ୍ଚିତ ଥିବେ।
ଆଜ୍ଞା ଆଜ୍ଞା ନିଶ୍ଚୟ।
ଆପଣ ନିହାତି ଗୋଟେ ଭଲ ଜାଗାରେ ଅଛନ୍ତି ବୋଧେ ମତେ ଲାଗୁଚି।
କିଛି ବି ଶୁଭାଯାଉନହିଁ ମୋର ବ୍ୟାକଗ୍ରାଉଣ୍ଡ ରୁ?
ନାଇଁ କିଛି ତ ଶୁଣ ଯାଉନି ଆପଣଙ୍କ ଘର ଠାରୁ ହିଁ ଭଲ ଆଉଚି କାରଣ ଆପଣଙ୍କ ଘରେ ତ ଆପଣଙ୍କ ସାନ ଭାଇ ଭଳିଆ କହିଲା ମତେ ଲାଗୁଚି ସେଇଥିପାଇଁ ହୁଏତ କିଛି ଅସୁବିଧା ହୋଇଥିବ ଏବେ ଯାଇ ହିଁ ଆସିନି ଆମର।
ଆଚ୍ଛା ଆଚ୍ଛା ଛାଡ଼ନ୍ତୁ ଆଉ କଣ କରିବା ମୋ ଯୋଗୁ ସମସ୍ତଙ୍କର ଅସୁବିଧା ହୋଉଚି, ମୋ ଅସୁବିଧା ହୋଉଚି।
ହଁ ସେଥିରେ ବା ଆଉ କଣ କରିପାରିବା ଆପଣଙ୍କର ତ ଆଉ ଥିଲା କେ ବାକି ଆପଣ ଏବେ କରିଦିଅନ୍ତୁ ଲଗାତାର ହେଇଲେ ହେଯିବ ନା କଣ?
ଆଜ୍ଞା ଆଜ୍ଞା ପୂର୍ବ କାମରେ ସବୁ କିଛି ଠିକ ଥିଲା ବୋହୁତ କମ ବ୍ୟର୍ଥ ହୋଉଥିଲା ସେଇଥିରେ। ଏଥିରେ ଆଜି ଏତେ ବ୍ୟର୍ଥ ହୋଉଚି ଯାହା କହିବାକୁ ନାହିଁ।
ହଁ ବା ବହୁତ ବ୍ୟର୍ଥ ହୋଉ ଯା ଆପଣଙ୍କ ପଢିବା ଯୋଉ ନୂଆ ବହି କିଣିଥିଲେ ସେ ବହିଟି କେତେ ଆପଣ ସାରିଲେ
ହଁ ଆପଣଙ୍କ ସହିତ ବାର୍ତାଳାପ ପରେ ଆଉ ଦିଇଟା ସାରି ଦେଇଥିଲି, ଆଉ ଏବେ ଆଉ ସେଇ ଅଛି ଛଅଟା ଭଳି ଅଛି ଆଉ।
ଖୁବ୍ ଭଲ ଖୁବ୍ ଭଲ ପ୍ରୀତମ ବାବୁଙ୍କର ବି ସେଇ ନଅଟି ସରିଯାଇଥିଲା ମୋର ତ ଛାଡ କିନ୍ତୁ ମୋର ତ ଏବେ ଯେ ମାତ୍ର ତିନୋଟି ସରିଚି।
ଆଚ୍ଛା ଆଚ୍ଛା ନାଇଁ ଆପଣ ବାର୍ତ୍ତାଳାପ ପରେ ଯଦି ଫ୍ରି ରହୁଛନ୍ତି ତାହେଲେ ଆପଣ ସେ ବହି ଗୁଡିକୁ ପଢି ଦିଅନ୍ତୁ ଶୀଘ୍ର ଶୀଘ୍ର ବୋହୁତ ଅଳ୍ପ ଅଳ୍ପ ଅଛି ତ।
ନିଶ୍ଚିନ୍ତ ନିଶ୍ଚିନ୍ତ କିନ୍ତୁ ରାତ୍ରି ସମୟରେ ଯଦି କିଛି ଅସୁବିଧା ନ ହୁଏ ତ ମୁଁ ନିଶ୍ଚିନ୍ତ ତ ସେଥିପ୍ରତି ଧ୍ୟାନ ଦେବି ଆଉ କଣ କରିବି।
ଆଜ୍ଞା ଆଜ୍ଞା ନିଶ୍ଚୟ ସମସ୍ତେ ସୟନ କଲା ପରେ ଆପଣ ଆରାମରେ ବି ବସିକି ପଢିପାରିବେ। ତ ଭଲ ହବ ଆ କଣ ଆପଣଙ୍କ ପାଇଁ।
ହଁ ହଁ ଠିକ ଅଛି ଠିକ ଅଛି ଶେଥିପ୍ରତି କିଛି ଚିନ୍ତା ନାହିଁ ଆଉ ଏବେ ଆପଣଙ୍କ ବର୍ଷା ଛାଡ଼ିଲ?
ନାଇଁ ଆଜ୍ଞା ବର୍ଷା କଣ କମିବ ଓଲଟା ବଢୁଚି ତା ତା ଉପରେ ତା ଉପରେ କଣ କରିବି କେମିତି କଣ ଯିବି ଘରେ ମନା କରୁଥିଲେ ହେଲେ ମୁଁ ମନା କରି ପଳେଇ ଆସିଲି ଠାକୁରଙ୍କ ପାଇଁ ଦେଖିଲା ବେଳକୁ ସେ
ହଁ। ହଁ ଆପଣ ଜିଦି କରି ଆସିଲେ ତ ଏବେ ତ ଭୋଗିବାକୁ ପଡିବ ଆଉ କଣ କର ଆପଣ ତ ଭାବ ରଖି ଆସିଥିଲେ କିନ୍ତୁ ବର୍ଷ ଦିନ ତ ବର୍ଷା ହେବ ସେଇଟା ତ ପ୍ରାକୃତିକ ଉପାୟ ଆପଣ କଣ କରିପାରିବେ
ଆଜ୍ଞା ଆଜ୍ଞା ତାଙ୍କରି ପାଇଁ ଆସିଲି ସିଏ ହଇ ବର୍ଷା କାଚି ଦେଲେ ଆଉ
ହଁ ହଁ ଠିକ୍ ଅଛି ଠିକ୍ ଅଛି ଆପଣ ସେଥିପ୍ର ତି ଚିନ୍ତା କରନ୍ତୁ ନାହିଁ ସେ ଛାଡିଯିବ ଆଉ ଆପଣ କେବେ ଯାଇଛନ୍ତି ସମ୍ବଲପୁର ଯାଇଛନ୍ତି ଆପଣ କେବେ?
ନା ତ କେବେ ବି ଯାଇନି ସେମିତି କିଛି ଦରକାର ବି ପଡିନାହିଁ ଆମର ସେ କିଏ ବନ୍ଧୁବାନ୍ଧବୀ ନାହାନ୍ତି ସେଠି ଯେ ଭଟ କରିବାକୁ ତ ଯାଇନାହିଁ କେବେ ଆଉ ମୁଁ କେବଳ ଭୁବନେଶ୍ରରୁୁ ପୁରୀ ଛଡା କେବେ କୁଆଡେ ଭ୍ରମଣ କରିନାହିଁ
ହଁ ହଁ ତା ବି ଠିକ କଥା କିନ୍ତୁ ମୁଁ ବି ମଧ୍ୟ ଯାଇନାହିଁ ଆଉ ମୁଁ ତ ଯେହେତୁ କଥା ହଉଛି ଥିଲ ଜଣେ ବନ୍ଧୁଙ୍କ ସହିତ ସିଏ ମଧ୍ୟ କହୁଥିଲେ ମୁଁ ଯାଇଥିଲି ମୋ କାର ଟିରେ ଆଉ ଆସିଗଲି ମତେ ଲାଗୁଥିଲା ମିଛ ହିଁ କହୁଛନ୍ତି ସିଏ କାରଣ ତାଙ୍କ ପାଖରେ ତ କାର ନାଇଁ ହେଲେ ଆସିଲା କୋଉଠୁ ହଠାାତ ମୁଁ ପ୍ରୀତମ ବାବୁ ଙ୍କ କଥା କହୁଛି।
ଆଜ୍ଞା ଆଜ୍ଞା ତାହେଲେ ହେଇଥିବ ସେ କହାଠୁ ଲିଫ୍ଟ ମାଗିକି ଆସିଥିବେ।
ନାଇଁ ନାଇଁ ଆମର ତ ବାର୍ତାଳବ ସେଇପରି ଆପଣ ତ ବୁଝିପାରୁଥିବେ।
ଆଜ୍ଞା ଆଜ୍ଞା ହେଇଥିବ କହିଲ ଏମିତିରେ ବି କିଛି ଲୁ କିଛି ଲୋକ କହୁଛନ୍ତି କି ପ୍ରୀତମ ବନ୍ଧ ଜଣେ ମି୍ୟାାବାଦୀ ଲୋ ୋକ ବୋଲି ତ ଆପଣ ତାଙ୍କର ବେଶୀ କିଛି କଥା ଉପରେ ଭରସା କରିବେ ନାହିଁ।
ହଁ ହଁ ତା ବି ଠିକ କଥା ତା ବି ଠିକ କଥା ଆଉ ଆପଣ ପୃଷ୍ଟି ବାବୁଙ୍କ ସହିତ କଥା ହେଇଛନ୍ତି?
ଆଜ୍ଞା
ଆମର ଯୋଉ ମିଲନ ବାବୁ ମିଲନ ବାବୁ, ପୃଷ୍ଟି ବାବୁ ତାଙ୍କୁ କହୁଛି ଆପଣ କଥା ହେଚାରିଲେ
ଆଜ୍ଞା
ଆଉ ଆପଣ ଜାଣିଛନ୍ତି ତାଙ୍କ କାମଟା ଆଜି ସରିଯାଇଛି ଯେତେବେଳେ ମୁଁ ତାଙ୍କୁ କଲ୍ କଲିି ସେ କହିଲେ ନାଇଁ ମୋର ହୋଇଯାଇଛି
ପୁରା କାମ ତାଙ୍କ ପାଇଁ କରିଦେଇଛି ତାଙ୍କର
ହଁ ତାଙ୍କର ଆଜି ହିଁ ସରିଗଲା ଦିନ ବେଳା ମୁଁ ତାଙ୍କ ସହିତ କଥା ହେଇଥିଲି ତ ତାଙ୍କର ସେଇ ସମୟରେ ସରିଗଲା ତାପରେ ମୁଁ ଟିକେ ଦଶ ମିନିଟ ବ୍ୟସ୍ତ ହୋଇପାରେ ଦଶ ମିନିଟ ପରେ ଆପଣଙ୍କ ସହିତ କଥା ହେବି ନା କଣ କହୁଛନ୍ତି ଆପଣ?
ଆଜ୍ଞ ଆଜ୍ଞ ବହୁତ ଭଲ କଥା ମୋର ତ ଆଉ ଅଛି ଆଉ ଅଳ୍ପ କିଛି ସାରିଦେବି ଆଜି ରାତି ଭିତରେ ଯେମିତି ହେଲେ ନହେଲେ କାଲିକି ଅସୁବିଧା ହୋଇଯିବ।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ ଚେଷ୍ଟା କରନ୍ତୁ ସରିବା ପାଇଁ ଆଉ ବାକି ର ହେଲା ସେ କଥା ସେ ତ ଆମେ ମୁଁ ଦଶ ମିନିଟ ଟିକେ ଖାଦ୍ୟ ଗ୍ରଣକୁ କରିବାକୁ ଯିବି ତ ଯେହେତୁ ମୁଁ ମୋର ଭଉଣୀ ଏକ ବରା ଛାଣିଛନ୍ତି ତ ବର୍ଷଦିନ ତ ବହୁତ ଖୁବ ସୁନ୍ଦର ଲାଗିବ ଖାଇବାକୁ।
ଆଜ୍ଞା ଆଜ୍ଞା କଣ ଖାଇବେ।
ବରା ଖାଇବି ବରା ଛଣା ହେଇଛି ଆମ ଘରେ।
ବଢିଆ ବଢିଆ ଯାହା ଆପଣ ବଢିଆ। ସମୟ ବିତଉଛନ୍ତି ଗାଁରେ ରହିକି। ବର୍ଷା ଦିନେ ପୁଣି ବରା ହା ହା କି ଶାନ୍ତିମୟ। ସମୟ। ଆମେ ଟିକେ ଭୋଗ କରିପାରନ୍ତୁ ସେ ସମୟକୁ।
ହଁ ହଁ ଆପଣ ତ ଶୁଣିପାରୁଥିବେ ମୋ ଘର ଲୋକ ମତେ ଡାକୁଛନ୍ତି ତ ମୁଁ ବି ଯିବା ଦରକାର। ଲାଗି ଲାଣି। ଆଉ ଦୁଇ ମନିଟ ଅପେକ୍ଷା କରିଦବା ମୁଁ ଆପଣଙ୍କ ସହିତ ଏକ ଜରୁରୀ କଥାବାର୍ତ୍ତା ଥିଲା ଚାଷ ବି ଷଲେ ଆଉ ଆପଣଙ୍କ ଚାଷ ବିଷୟରେ ଧାରଣା କଣ କୁହନ୍ତୁ?
ଚାଷ ବିଷୟରେ ଧାରଣା କଣ ମୁଁ ତ ଆଜି ଯାଏ କେବେ ଚାଷ କରିନାହିଁ ସେମିତି କିଛି କିଛି ଛୋଟ ମୋଟ କାମ ଟିଏ ମଧ୍ୟ ଯେ କରିନାହିଁ। ତ ଯାହାର ବି ଧାରଣା ଥିବ ଆପଣଙ୍କର ଥିବ ଆପଣ ଟିକେ କହିଲେ ମୁଁ ଜାଣିବି ସେ ବିଷୟରେ ଆଉ।
ଠିକ ଅଛି ମୁଁ ଆପଣଙ୍କୁ ନିଶ୍ଚିନ୍ତ ପରବର୍ତ୍ତୀ ସମୟରେ ଜଣାଇବି ଏବେ ତ ଆଉ ଜଣେଇବା ସମ୍ଭବ ନୁହଁ ଯେ ସେ ସବୁ ବହୁତ ବଡ ବଡ କଥା ହୋଇଯିବ ଆପଣ ନିଶ୍ଚିନ୍ତ ଭାବରେ ରୁହନ୍ତୁ ମୁଁ ଆପଣ ନିଶ୍ଚିନ୍ତ ଜଣେଇବି ଯେହେତୁ ତ ଚାଷ ପ୍ରତି ଆପଣଙ୍କ ମଧ୍ୟ ଇଚ୍ଛା ଟିକେ ଲାଗୁଛି ମତେ ଶୁଣି କବା ଶୁଣିବାକୁ।
ଆଜ୍ଞା ଆଜ୍ଞା ନିଶ୍ଚୟ ମୋର ତ ବହୁତ ଇଛା ଚାଷ କରିବାକୁ।
ତେବେ ଆପଣ ଆପଣଙ୍କ ବିଦ୍ୟାଳୟର ନାମ କାଟି ଦିଅନ୍ତୁ ଚାଷ କରିବାକୁ ଆସନ୍ତୁ ମୋ ସହିତ।
ନାଇଁ ଏବେ ତ ନାହିଁ ଏବେ ତ ନାଇଁ ପାଠ ପଢା ସରି ସାରୁ ଯେବେ ମୋର ପାଠ ପଢା ସରିଯିବ ତେବେ ମୁଁ ସେଇ ଚାଷ ପାଇଁ ଅଗ୍ରସର ହେବି ଆଉ।
ହଁ ସତ କଥା ଜୀବନରେ ଥରେ ନା ନାଇଁ ଥରେ ସବୁ କାମରେ ଟିକେ ଟିକେ ଜାଣିଥିବା ଦରକାର।
ଆଇ ଆଜ୍ଞା ଆଜ୍ଞା ନିଶ୍ଚୟ।
ଆଉ ଆପଣଙ୍କ ବର୍ଷ ଛାଡିଲେ ନା ନାଇଁ ଆପଣ ସେମିତି ମନ୍ଦିର ବେଢାରେ ଅନେଇ ବସିଛନ୍ତି।
ଛାଡୁ ନାହିଁ କଣ କରିବା ବ୍ୟସ୍ତ ହେଲେଣି ମୁଁ।
କଣ କରିବା ଘରେ ନହେଲେ ରାଗିବେ ଡେରି ହେଇଯିବ ଆଠଟା ବାଜିଗଲାଣି। କଣ କରିବା ସେଇୟା ଭାବୁଛି?
ଠିକ ଅଛି ଠିକ ଅଛି ମୁଁ ଆଉ ଆପଣଙ୍କ କାମରେ ବାଧା ଦେବାକୁ ଚାହୁଁନାହିଁ। ମୁଁ ଆପଣ ମତେ ସଙ୍ଗେ ସଙ୍ଗେ ମାରିଵେ। ମୁଁ ଯେତେବେଳେ ଆପଣଙ୍କୁ କହିଵି ଆପଣ ସେତେବେଳେ ମାରିବେ। ଦୟାକରି ଏବେ ଆପଣ ପ୍ରସ୍ଥାନ କରନ୍ତୁ ନହେଲେ ଅପେ କ୍ଷା କରନ୍ତୁ ମୁଁ ଯାଉଛି ବର୍ତ୍ତମାନ
ଆଜ୍ଞା ଆଜ୍ଞା ଆପଣ ଶାନ୍ତି ଭାବରେ ବରା ଖାଆନ୍ତୁ ଆଉ ବର୍ଷାର ଏଇ ଶାନ୍ତି ମୟକୁ ଉପଭୋଗ କରନ୍ତୁ ଗ୍ରାମରେ ଆଉ କଣ ଠିକ ଅଛି ମୁଁ ରଖୁଛି ଆଉ।
ଠିକ ଅଛି ଠିକ ଅଛି ଆପଣଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଆପଣ ବର୍ଷା ହଉଛି ତ ଟିକେ ଦେଖିକି ଯିବେ। ଧନ୍ୟବାଦ ଆପଣ ରଖିଦିଅନ୍ତୁ ଏବେ। ଜୟ ଜଗନ୍ନାଥ ଆଜ୍ଞା।